ହଁ ହଁ ବରା ଖାଇକି ଆଉଛନ୍ତି ବରା।
ଆଉ ତମର ଯାଇଥିଲ ବଜାର ଆଡି ନଁ ଦେଇଥିଲ ତମକୁ।
ହଁ ବଜାର ଆଡେ ଗଲୁ ବୁଲିଲୁ, ଗୁପଚୁପ ଖାଇଲୁ, ବରା ଖାଇଲୁ, ଥଣ୍ଡା ପିଇଲୁ
ଆଉ କଣ ଗୋଟେ ପେନ୍ ହଉଥିଲା ଗୋଟେ ୟେ ପରା ଝିଅ ପିଲାଟେ ଗୋଟେ କଲେଜରେ?
ହଁ ପେନ ଦଉଥିଲା ମତେ ସାହାଯ୍ୟ କରୁଥିଲା ତତା ଆଡୁ।
ମନେ ତୁ ତାକୁ ପେନ୍ ଦେଉଥିଲୁ ନା ସେ ତତେ ପେନ୍ ଦଉଥିଲା?
ଆରେ ସିଏ ମତେ ପେନ ଦଉଥିଲା, କହିଲା ଚାଲୁନ ସାଙ୍ଗ ହେଇକି ଯିବା ଟିକେ କଣ ଖାଇଦବା ଦିଟା।
ଓ ଖାଇବା ଦି ଟା?
ଆଉ।
ହଉ। ହଁ
କୁଆଡ଼େ କି ରେ ଦୌଡ଼ି ପଳଉଛୁ?
ପଛରେ ଆଗକୁ ପଳେଇଲେ ଏବେ।
ଆଗରେ ୟା ନିିବାସ ଟା ଜାଣିପାରୁନୁ?
ଆଁ ଆଗରେ ପୁଣି ଆଉଥରେ ଟଳି ଦେବେ ପଛ ଆଡେ ମଝି ଆଡେ ପଳେଇଆସିବ। ଇ ଭୁତ ଫୁତ ଦେଖିଥିଲ କି?
ଭୂତ
କି୍
ଭତ ମୁଁ ଦେଖିନି କେିବି ମୋ ଜୀବନରେ।
ହଉ ଯାହାହେଲେ ଦେଖଥିବୁ ଯାହାହେଲେ ପିଲାବେଳେ କଣ? ମାନେ କିଛି ଶୁଣା ଶୁଣି କରିଥିବୁ କାହାଠୁ ଭଲ ଭୂତ କାହାଣ।
ହଁ ହଁ ମନେ ନାହିଁ। ତୁ ଆଗ କହ?
ଆଉ କୁହ ତାହହେଲେ ଟିକେ, ଭୁତ କାହାଣି ଭଲ ଟେ।
ଭୁତ।
ହଁ
ଥରେ ମୁଁ ରାତି ବାରଟାରେ ଶୋଇକି, ଏକ ମଡ଼େଇଲା ହେଲା ମୋତେ ମୁଁ ଉଠିକି ଯାଇଥିଲି ଏକ ବସିବା ପାଇଁ
ହୁଁ।
ହଠାତ୍ ଗୋଟେ ଧଳା ଧୂଆଁ ସିଆଡୁ ଉଡ଼ିକି ଆଇଲା ଏଠି।
ଘ ଧୁଆଁ ଟା କି?
ହଁ।
ତାପରେ?
ତାପରେ ମୁଁ ଆଡେ ଟିକେ ଅନେଇକି ପାଟି କରିଦେଇଛି ସାଙ୍ଗେ ସାଙ୍ଗେ ଆଉ ଗାଏବ ଉଭିଗଲା।
ଆଦୌ ନୂଆ ଏଇଟା ଟାରେ ଟାସ୍କ ଆସି ସାରିଲାଣି ନା
ହଁ ତୁ ଏରା ମୁ ଏରା ୟଆଡ ମୁଣ୍ଡ ଖେଳାନି ତୁ ତ
ଓହୋ ଗଲାଠୁ ଛାତ ଛାତରେ କଥା ହେବା ଆଉ ଆଉ ଯଦି ଆଗରେ ଭୁତ ଫୁତ ବାହାରିଲା ବୋଧେ ଏଇ ଯୋଉ ଗଛଟେ
ବାହାରିଲେି ଧରିପକେଇବୁ। ଆଉ ଜହ୍ନ ବାହାରିଲାଣି?
ଜନ୍ନ କାଇଁ ଦେଖାଯାଉନି ତ ଉଡା କଣ ଆଉ- ଠିକ ଅ ଧନ୍ୟବାଦ ପଛ ଅଚ୍ଛା ହଁ ଦେଖାଯାଉଛି ପୁରା କ୍ଲିୟର।
ଧ୍ରୁବ ତାରା ଦେଖାଯାଉଛି ନାହିଁ?
ଧ୍ରୁବତାରା ହଁ ଦେଖା ଯାଉଛି, ଆଉ ଧ୍ରୁବ ତାର ଟା ପୁର ଫିଟ୍ କରୁଛି ତ
ହଁ ସେ ସେଟା ହେପଟ ଲାଇନି ସିଏ ଆଲୁଅ କରୁଛି।
ହ ହ ଏ ପଲାରେ ରହୁଛନ୍ତି କିରେ
ନା ମୁ ଏ ନେଇକି ରହୁଥିବ ସିଂହ ଏଇଠି ଖାଲି ରହୁଥିବେ।
ଆ ଦିନ ଖରା ଖାଲି ବ ଦିନ ଖରା ଖାଲି ତା ସ ବସି ଖଟି ।
ହଁ ରାତିରେ ଆଉନଥିବେ।
ହଉ।
ଆଉ ଘରେ ଏଇନେ ଗଲାଠୁ ଖାଇବୁ ନା କଣ କରିବ
ବରଡେ ନା କଣ ଆଉ ଖାଇ ତାପରେ ଟିକେ ଯାହା ହଜମ ହଜମ ହେଇଗଲା ପରେ ପେଟ ଖାଲି ସାରିଲା ପରେ ତାପରେ ଖାଇବା ଆଉ
ଓହୋ।
ହୁଁ ହୁଁ ଧର ଟିକେ ଭିଡିଓିଡିଓ ଟିକେ ଏଡିଟିଂ କରିଦବା କାଲି ସକାଳେ ଟିକେ ଭିଡିଓ ପକେଇବ ତ ୟୁଟୁବ ରେ
ହୁଁ ହୁଁ। ତେବେ କୋଉ ଜଙ୍ଗଲ ଭ୍ରମଣ କରି ଯାଇଛୁ।
ଜଙ୍ଗଲ ଭ୍ରମଣ ହେଇଥିଲି ପୁରା। ଆଉ ଥର ଆମେ ମାନେ ବେଶୀ ପଇସା ହେଇଗଲା ଟୁ କରିବା କହିଲୁ ଗୋଟେ ଏଇ ଯୋଉ ଗୋଟେ କ୍ୟାମ୍ପ କରିବା ହେଇ ଯୋଉ ଜଙ୍ଗଲ ଭିତରେ ହେଲା ଏମତି ସବୁ କରୁନାହାନ୍ତି। ଆ?
ଓଡିଆରେ ପୁରା କହ ଭଲସେ।
ଗୋଟେ ତା କଣ କହନ୍ତି ଓଡିଆରେ କେରେ
ହୁ।
ସେଇଟ ପର୍ଦା ଫର୍ଦା ଟାଙ୍ଗି ଟାଙ୍ଗି ରୁହନ୍ତି ଏଯୋଉ ଜଙ୍ଗଲ ଭିତରେ ସେମିତି ଗୋଟେ ମାନେ ନେବା ଗୋଟେ ଟ୍ରିପ୍ ନେବା ଆଉ ହେଲା।
ହଁ।
ଏଇ ଜଙ୍ଗଲରେ ରହିବା ତାପରେ ଗୋଟେ ପୁରା ଗୋଟେ ରାତି ପୁରା ବିତେଇବା ଜଙ୍ଗଲରେ ହେଲା ଆ ତୁ ପାଖକୁ ଆସେ
ଡରି ଯାଉଛୁ କି ଦେଖ କିଏ ଗୋଟେ ବସେଇଛି ଦେଖି ଜାନି ଆଉ ଆଗକୁ ମତେ ଏଠୁ ନା ଠିଆ ହେଲା ଦେଖ। ଦେଖିବ ଭାଇ କି ଜାଡା କଣ ଏଇ ଉପରେ ଚଢଗଲା ଦେଖ ।
ବହୁତ ମାନେ ତାଙ୍କର ଭ ଡର ଲାଗୁଛି ବସି କି ଗେଲ ଲାଗିଛି ହ କହ ଭାଇ ଭାଇ ଡର ଲାଗିବନି କହ
ଆଁ ଡର ଲାଗିବନି ତା ଘରେ ଦେଖୁଛୁ ତାଳ ଗଛ ଦେଖୁଛୁ
ତାରା ଓଛ ଆ ଆଉ ଗୋଟେ ଗଛଛିିବା ହଁରେ
ଗୋଟେ ହେଇଛି ଗୋଟେ
ଏ ଉପର ରାସ୍ତା ଅଛି ତ ିଲକ
ହଉ ଆଉ ତମେ କେବେ କାହାକୁ ପ୍ରେମ କରିଛ?
ନାଇଁ ମୁଁ ଆମ କାକୁ କହିବା ପ୍ରେମ କରିିବି।
ଆଉ କଣ ମାନେ ଝିଅମାନେ କଣ ଲାଇନ ଦିଅନ୍ତିନି ନା କଣ।
ହଁଁ ଆମେ ବଲ୍ ଟା ଦୋଳାଉ ଆଉ ସେ ଲାଇନ୍ ଦତି ଆଉ।
ଓହୋ। ଭାଉ ଦିଅନ୍ତିନି କଥାେ ଆଉ।
ହୁଁ ହୁଁ। ଆଉ କଣ ଆଉ ଗୋଟେ ର କଣ ରହିବେ କି?
ର ସେମାନେ ଆସିନାହାନ୍ତି।
କଣ କରୁଥିଲ କି ଆସୁନି ଆସୁ ଆସୁନି ପ ଅନ୍ଧାର ଅନ୍ଧାରେ ଦେଖା ଯାଉନି। ପଷ ତୁ ତ ତୁ ଆଉ ଭଲ କରୁଛୁ ପଛ। ତୁ ଭୂତ ନୁହଁ ତ ଆ ତୁ ଭୂତ ନୁହଁ ତ।
ଆ ତୁ ଓଡିଆରେ କହୁନୁ ଏତେ ଇଂଲିଶ କଣ କହୁଛୁ କି ତୁ ଇନ୍ଦି ଇଂଲିଶ କୁହାଳି ଟା।
କହିବୁ ପିଛା କରୁଚୁ।
ଓଁ ପିଛା କରୁଛୁ ତୁ ପଛ ପଟେ ଆଉ ଗୁଡଉଚୁ ମତେ କି ମତେ ଲାଗୁଛି ଭୂତଟା କିଏ ଗୁଡଉଚି ବୁଲି।
ହଁ ଟିକେ ଭଲସ କଥା ହେଲେ ଇନ୍ଦି ଭଲ ପଇସା ଦବ।
ଆଉ ମତେ ଲାଗୁଚି ଗୋଟ ଟପିକ ରେ ପୁରା ଗୋଟେ କଲ ଟା ସାରି ଦେଲେ ଭଲ ହବ ବହୁତ ଭୁତ ଭୁତ ଭୁତ ହେଇକି ଯିବା ଯଦି ମତେ ଲାଗୁଚି ଭଲ ପଇସା ମିଳୁଥିବ।
ହଉ ଭୂତ ଆଉ ତୁ କେମିତି କଣ ଭୂତ ଦେଖିଛୁ
ଆରେ ପିଲା ବେଳେ ଥରେ ଆମେ ଗୋଟେ ଘରକୁ ମାନେ ଆଇଥିଲୁ ଆମେ ପଢୁଶୀ ଘରକୁ ଟିଭି ଆମ ସାହିରେ କାହାର ବି ଟିଭି ନଥିଲା ଆଉ କାହାର ସେଇ ଟିଭି ଥିଲା ଦି ଦି ଜଣ ମାତ୍ର ଥିଲା ଟିଭି। ମାନେ ସେମାନେ ଯୋଉ କ୍ୟାସେଟ ଫ୍ୟାସେଟ ରଖିକି ରାମାୟଣ ଫାମଣ ଦେଖ କରଦିନି ମଝରେ ମଝିରେ।
ହଁ।
ରାମୟଣ ଖଣ୍ଡେ ଦେଖାହୁଏ ଆଉ। ଆଉ ଯ ସେ ଦିଜଣ ଆମର ପଛରେ ନେଇଯାଆନ୍ତି ବା କଣ ଆଣ୍ଟିନା ଫାଣ୍ଟିନା ଗୋଟେ କରନ୍ତିନ କି। ଦି ଟିକେଆ ଆଣ୍ଟିନା କଣ କୁହନ୍ତି ଗୁଡେଇ ଗୁଡେଇ କଣ ଗୁରେ ଖାଲି ଦିଟା ଆସିବ
ହଁ।
ସେଇ ସେଇରାକ ଆଣ୍ଟିନା କରିକି। ଦେଖନ୍ତି ସେମାନେ ସରିଏଲେ ଫିରିଏଲ୍ ଆଉ ବ୍ଲାକ୍ ଆଣ୍ଡ ହ୍ୱାଇଟ୍ ଟିଭିରେ ଆଉ। କଳା କଳା ଧରା ଟିଭି ତାପରେ ହେଠୁ ଆମେ ଆଇ ଲେଟ ଦେଖୁ ଏଇ ମାନେ ସେ ତାଙ୍କର କଣ ଫିଲିମି ଇଏରା କଣ ଗୁରେ ହିନ୍ଦୀରେ ଦେଖୁ। ହେଠୁ ତ ରାତି ହେଲାନେ ନ ଟା ଭଳିଆ ବାଜିଗଲା ତାପରେ ଆମେ ମୁଁ ମୁଁ ଆଉ ପୁ ଆଉ ଗୋଟେ ସାଙ୍ଗଟେ ଯାଉଛୁ। ମୋ ସାଙ୍ଗଟା ହେଠୁ ଧାଇଁ ପଡିଲା ତାଙ୍କ ଘର ପାଖ ଟ ପଳେଲା ସାଙ୍ଗେ ସାଙ୍ଗେ ମୁଁ ହେତୁ ଗଲା ବେଳକୁ ଗୋଟେ ହେଠୁ ହରଡ ବାଟେ ଆମର ଥିଲା ଯେ ହେଇ ଆଗ ବାଟ ମୁଁହରେ। ସାଇ ଭିତିରେ ଏବେ ଘର ହେଇଗଲାଣି ହେଲା ହରଡ ବାର ବା -ବାରି
ହଁ।
ହଁ ସେ ହରଡ଼ ବାଡିରେ ପୁରା ହବ ମାନେ ପୁରା ପୁରା ଅନ୍ଧାର ସବୁଆଡେ ତାପରେ ହେଠୁ ଆମୁ ବାହାରିକି ମାନେ ଯାଉଛି ପଛୁ ପଛୁ ଦେଖିଲି ଗୋଟେ ମାନେ ସରଡ଼ ବାଡ଼ିରେ ଗୋଟ ଥିଲା ସେ ତାଟି ପାଖରେ କାଇଁ ଗୋଟେ ବସିଛିି ଗୋଟେ ଧଳା ଲୁଗା ପିନ୍ଧି ବଶିଲା ଭଳିଆ ଲାଗିଲା ମତେ ଆଉ ପୁରା ଦେଖାଯାଉନି ପ ମାନେ ପୁରା ଭଲ ଭାବରେ ଦେଖାଯାଉନି ଯେ ଏଁ ବସି ବୋଲି ଲୋକ ଟେ ବୋଲି। ବିଲବିଲିଆ ହେଇ ଦେଖାଯାଉଛି ଗୋଟେ ଲୋକଟେ ବସିଲା ଭଳିଆ ଆଉ।
ହଁ।
ତାପରେ ହେଠୁ। ପଛଠୁ ହେଠୁ ଅନ ମତେ ଯେମତି ପଛଠୁ ଅନେଇଲା ଭଳିଆ ଲାଗିଲା ହିନ୍ଦି ଭାବିଲି ଯଉ ଅଧିକା ଯେ ମୁଁ କହିଲି ଭୂତ ଫୁତ ବୋଲି କଣ ଗୋଟେ ଇନ୍ଦି ଭାବିଲି ଅଧିକା ଯେ ପଛଢୁ ଅନେଇଲା ଭଳିଆ ଲାଗିଲା ଆଉ ତା ଆଖି ଯେମିତି ନାଲି ନାଲି ବୋଲି ପୁରା ଚିଲେଇ ଚିଲେଇ ପୁରା ଧାଁଇକି ପଳେଇଲି ଘରକୁ ସାଙ୍ଗେ ଆଉ ଧଇଁସଇଁ ହେଇକି ଆଉ।
ମୁଣ୍ଡ ମୁଣ୍ଡା ତୋ ଦେହ ହାଲତ ଖରାପ ହେଇଯାଇଥିବ।
କେଜାଣି ମୁଁ ଅଧିକା ଭାବିଦେଲି ନା କଣ କେଜାଣି ଏମିତି ଗୋଟେ ଲାଗିଲା କି
ଆରେ ମୁଁ ତ ଏମତି ଦେ କଣ ହେଇଛି କହିଲୁ ମାନେ ଏକ ଯାଇଥିଲି ହେଲା। ଏଇ ଯୋଉ କାନ୍ଦିଆ ଗଛ ବଡଟାକୁ ମ
ହୁଁ।
ରାତିରେ ମାନେ ମାନେ କିଛି ନଥିଲା ମୁଁ ଖାଲି ଭାବ ଭାବି ଦେଲି ଏମିତି ମାନେ ଏମିତି କଳାଟା ଠିଆ ହେଇକି ଡୁଙ୍କୁୁଚି କି ଆଉ ମାନେ ଏଇନେ ମୋ ମୋ ଆଡେ ପଳେଇ ଆଇଲା କି ସେଇ ଭଳି ଲାଗିଲା ମୋ ବେଳା ଖରାପ ହେଲା ଦେହଟାଝାଇଁ ଝିମ୍ ଝିମ୍
ତୁ ଏଇନା ଗଛମୂଳେ ରହିଲୁନି କି, ଗଛମୂଳେ କହିଲୁନି କଣ ଠିଆ ହେଇଚି ଠିଆ ହେଇଚି ବେଲି। ମତେ ଏନ୍ତି କଣ ଗୋଟେ କଳାର ଠିଆ ହେଲା ଭଳିଆ ଲାଗିଲା, ଏଠୁ
ହେରା ଗଛରା ଗଛ।
ଭାବିଦେଲେ ଅଧିକା
ଏ ଗଛରାକ।
ଭାବିଦେଲେ ସତେ
ସେଦିନ ପୁରା ଡରିକି ଇଏ ହେଇଗଲି।
ଆଉଥରେ ଶିବାକୁ ଛାଡି ନେଇନଥିଲେ ଆମେ ଏଇ ଯୋଉ ତାଙ୍କ ଘରଟିକି କଣ ଗୋଟେ ତ ଏଇ ଯୋଉ ମହୋତ୍ସବ-ମହୋତ୍ସବ ବେଳୁକୁ ମ।
ହଁ ହ କହ।
ଏ ମହୋତ୍ସବ ବେଳୁକୁ ଗୋଟେ ଛାଡି ନଥିଲେ ଶିବାକୁ ତାଙ୍କ ଘରଟିକି ଆମେ ରାତି ଅଧରେ।
ହଁ କହ।
ହଁ। ଆରେ ସିଏ ଯେମିତି ବୋବଉ ଥିଲା ମତେ ଡର ଲାଗୁଥିଲା।
ତାପରେ ସେଟା ତ ଛଡ, ତାପରେ ତମେ ସେଇଟା ଗଲ ବାଛୁରୀଟାକୁ ମାନେ ଅଡେଇ ଉଡେଇକି ତାଙ୍କ ଘର ଇଏ କରିବା ପାଇଁ। ସେଠ ମୁଁ ଇଆଡେ ନଥିଲି କି ତାଙ୍କ ଏଯୋଉ ସ୍କୁଲ୍ ବାଟ ମୁହଁ ପାଖେରେ ଠିଆହେଇଥିଲି ମୁଁ ଏକୁଟିଆ।
ହଁ।
ଏ ଅଜେଇ ଘର ଘରଆଡେ ଦେଖିଲା ବେଳକୁ କି ଲାଗିଲାକି କିଏ ଗୋଟେ ବୁଲୁଛି କିଏ ଗୋଟେ କି ଆଉ କଳା-କଳା ପିନ୍ଧିକି। ଅନ୍ଧାର ଟା ଏପଟେ ଗଲେ ତ ସିଏ କେତେ ବାଟ ମୁଁ କୁଆଡେ ଯିବି।
ଓହୋ।
ହୁଁ ଆ ତମେ ଆସିଲ ବୋଲି ସେଠୁ ଗଲେହାରି।
ହଁ ଯାଉଥା ଆ।
ଏଇଟା ତ ଭୂତ ଦେଖା ହେଇଥିଲା ଶିବାକୁ।
ଏଇ ଯେ ଭୂତଟେ ବାହାରେ ଛୁଟ-ଛୁଟ ଛୁଆଟେ ଜାଣିଚ ନା ନାହିଁ।
କଣ?
ଛୁଟ ଛୁଆଟା ଏଇଠି ବାହାରେ ବୋଲି କହନ୍ତି।
କେଜାଣି ବଡ-ବଡ ପିଲାଗୁରା ବାହାରିବେନି ବୋଧେ।
ହଁରେ ଗୋଟେ ଛୁଟ ଭୂତଟେ ବେ, ଛୁଟ ଛୁଆଟା ବୋଲି ନା କଣ କୁହନ୍ତି।
ହଁ-ହଁ।
ଏଇଠି ପୁରା ୟା ଆଗେରେ ଠିଆ ହେଇ ପଡିଥିଲା।
ହଁ ଶିବା ଆଗରେ କହୁଥିଲା ଶିବା, ହଁ ରେ ହଁରେ ସରି।
ଅଇନା ଯା ଅଇନା ଦେଖିଦଖି ଯାଉଥା ଯୋଉ ଅରଖ ଗଛ ମୂଳେ ବସିଥିବ ନହେଲେ। ଡେଇଁବ ତବ-ତବ ଏକାଥେରେ ଗୋଡ ଆଡେ।
ତୁ ଯେନ୍ତି କହୁଚୁ ମୁଁ ଭାବୁଚି ଅଧିକା-ଅଧିକା।
ଆହ୍ ଚାଲେ-ଚାଲେ-ଚାଲେ। ହଁ ଚାଲେ-ଚାଲେ।
ହଉ ଦଶ ମିନିଟ୍ ହେଇଗଲା କାଟି ଦଉଚି ମୁଁ।